ହାଲୋ
ହାଲୋ।
ହାଲୋ ଆପଣଙ୍କୁ ମୋ ଭୟସ ଶୁଭାଯାଉଛି?
ନାଇଁ ଟିକେ ସ୍ଲୋ ଶୁଭା ହଉଛି।
ଓହୋ, ଆପଣଙ୍କୁ ଏବେ ମୋ ଭଏସ ଶୁଭାହେଲା। ହାଲୋ।
ହାଲୋ।
ହାଲୋ ଆପଣଙ୍କୁ, ଏବେ ମୋ ଭଏସ ଶୁଭା ହେଲା
ଆଜ୍ଞା ଆଜ୍ଞା ଏବେ ସୁୁଭିଲା।
ହଁ ମୁଁ କଣ କହୁଥିଲି କି -ବହୁତ ଦିନରେ ଆପଣ ସ ଦେଖାକି କଥା ହେଇନି ତ ଆଣ ସେଥିପାଇଁ କଲ୍ କରିଦେଲି, ଆପଣ ଏବେ କେମିତି ଅଛନ୍ତି?
ହଁ ମୁଁ ଏବେ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଏବେ ଭଲ ଅଛି ଆଉ ଆପଣ କଣ ଦେହ ଖରାପ ହେଲେ ମୁ ଶୁଣିବାକୁ ପାଇଥିଲି? ଆପଣ ଜ୍ୱର ହୋଇଯାଇଥିଲା ଆପଙ୍କ ଜର ଠିକ ହେଇଗଲାଣି?
ହଁ ଏବେ ମୁଁ ଭଲ ଅଛି ଦେହ ଟିକେ ଖରାପ ହେଇଯାଇଥିଲା। ଯୋଉ ପାଗ ବାର ବାର ବଦଳୁଛି ସେଥିପାଇଁ କି ଟିକେ ଦେହ ଖରାପ ହେଇଯାଇଥିଲା।
ଓହୋ ଆପଣ ମୋତେ ବହୁତ ଅଧିକ ବର୍ଷାରେ ଭିଦୁଥିଲେ?
ନାଇଁ ବର୍ଷାରେ ତ ଏତେ ଓଦା ହେଇନି ଏ କିି ପାଗ ଟିକେ ଚେଞ୍ଜ ହଉଛି ତାପରେ ସେଥିପାଇଁ କି ଟିକେ ଦେହ ଖରାପ ହେଇଯାଇଥିଲା ଆଉ।
ହଁ ଏବେ ତ କହିବାଲେ କେତେବେଳେ ଖରା ବର୍ଷା ହଉଛି ଯେ ଜଣା ବି ପଡୁନି ମୁଁ ତ ଏବେ କିଛି ଦିନ ପୂର୍ବ ବିନ୍ଦୁସର ଯାଇଥିଲେ ଖରା ହେଉଥିଲା ବୋଲି ସେ ପହଞ୍ଚିଲା ମାତ୍ରେ ଏତେ ଜୋରରେ ଵର୍ଷା ଆଉ କାଳ ବ ବୈଶାଖୀ ହେଲା କଣ ହିଁ କହିବି?
ଆଜ୍ଞା ଆଜ୍ଞା।
ଆପଣଙ୍କ କେବେ ବିନ୍ଦୁସାଗର ବୁଲିବାକୁ ଯାଇଛନ୍ତି?
ହଁଁ ହଁ ବହୁତ ଥର ଯାଇଛି ବିନ୍ଦୁସାଗର ବୁଲିବା ପାଇଁକା।
ଆଛା ଆପଣ ବିନ୍ଦୁସାଗର ରେ କଣ ଅଧିକ ଭଲ ଲାଗେ ଆପଣଙ୍କୁ ମତେ ଯଦି ଜିନିଷ ଗୋଟ ମିଲେ ତି ଲିଙ୍ଗରାଜ ଲସି ଟା ବହୁତ ଅଧିକ ଭଲ ଲାଗିଥାଏ ଆପଣ କେବେ ପିଇଛନ୍ତି?
ନା ମୁଁ ସେଠି କିଛି ବି ଏମିତି ଖାଇନି କେବେ ସେଠି ମୁଁ ଗୋଟେ ଜାଣିଛି ଏ ସେଠି ଭଲ ଛେନା ପାଏସ ମିଳେ। ସେ ବିନ୍ଦୁ ସାଗର ପାଖରେ ହିଁ ତ ସେଇଟା ମୁଁ ଖାଏନି କେବେ ମତେ ସେଇଟା ଏତେ ଭଲ ଲାଗେନି। ଏନ୍ତି ଆମ ଘର ଲୋକ ସମସ୍ତଙ୍କୁ ବହୁତ ପସନ୍ଦ ତ ସେଠି ଆମେ ଗଲେ ସେଇଟା ସେମାନେ ଖାଆନ୍ତି ଆଉ।
ଆଚ୍ଛା ତା ତ ବହୁତ ଭଲ କଥା କି ଆପଣଙ୍କ ଘର ଲୋକଙ୍କୁ ସେଇଟା ବହୁତ ପସନ୍ଦ ଆପଣଙ୍କୁ ଖାଇବାରେ କଣ ପସନ୍ଦ?
ମତେ ଖାଇବାରେ ଅଧିକ ପସନ୍ଦ ନନ ଭେଜ ରେ ତ ମତେ ବିରିୟାନୀ ଖାଇବାକୁ ପସନ୍ଦ ଆଉ ଭେଜ ରେ ଲେ ମତେ ପୁରା ଯଉ ଅଭଡ଼ା ଭାତ ବାଡ଼ିଆ ଡାଲମା ସେଇଟା ମତେ ବହୁତ ପସନ୍ଦ।
ତାହା ତ ବହୁତ ଭଲ କଥା କହିଲେ କି ମୋତେ ବି କହିବାକୁ ଗଲେ ଅଧିକ ପସନ୍ଦ ଯେଉଁ ଅବଢା ତ ମୋତେ ଅଧିକ ପସନ୍ଦ। ଅବଢା ମୋତେ ଅଧିକ କହିବାକୁ ଗଲେ ସେ ମିଠା ଭାତ ଆଉ ଯୋଉ ଖିରିଟା ମୋତେ ଅଧିକ ପସନ୍ଦ ଲାଗିଥାଏ ଆ ଆପଣଙ୍କୁ କଣ ଭଲ ଲାଗିଥାଏ?
ମତେ ଅବଢାରେ ତ ଖାସ୍ କରିକି ଅନ୍ନ ଆଉ ଆଉ ଯୋଉ ମିଠା ଡାଲି ମିଳେ ସେଇଟା ମତେ ବହୁତ ପସନ୍ଦ ଆଉ ଏଇ ଲିଙ୍ଗରାଜ ପାଖରେ ହିଁ ଅନନ୍ତ ବାସୁଦେବ ଯୋଉ ଅ ଅଛନ୍ତି ତାଙ୍କର ସେଠାକାର ଅ ଅନ୍ନ ଆଉ ଡାଲମା ଯୋଉ କରନ୍ତି ସେଇଟା ମତେ ବହୁତ ପସନ୍ଦ।
ହଁ ଯୋଉଟାକି ଆପଣ ବହୁତ ଠିକ୍ କଥା କହିଲେ କି ଲିଙ୍ଗରାଜ ମଧ୍ୟ ଅବଢା ମିଳିଥାଏ ଯୋଉଟାକି ବହୁତ ବଢ଼ିଆ ଲାଗିଥାଏ। ଆଉ ଲିଙ୍ଗରାଜ ଯୋଉଠି ଅଛନ୍ତି ଚନ୍ଦନ ଯାତ୍ରା ହେଇଥିଲା ଆପଣ ଜାଣିଛନ୍ତି ଯୋଉ ଭଗବାନ ଆଣିକି ଏମିତି ଡଙ୍ଗାରେ ବୁଲଉଥିଲେ।
ତ ଦେଖିବାକୁ ଯାଇପାରିଲିନି କିନ୍ତୁ ମୁଁ ଶୁଣିଛି ମୋ ଭଉଣୀ ଯାଇଥିଲେ। ସିଏ ଏମିତି ଫୋନରେ ଭିଡିଓ ବନେଇକି ଆଣିଥିଲି ମୁଁ ଦେଖିଥିଲି ସେଇଥିରେ।
ହଁ ତା ବହୁତ ଭଲସେ ହୋଇଥାଏ। ଥାଏ ଆଉ ବହୁତ ସୁନ୍ଦର ବି ଲାଗେ ଆପଣ ଯୋଉ କହୁଥିଲେ କି ଆପଣଙ୍କୁ ବିରିୟାନୀ ପସନ୍ଦ ବୋଲି ଆପଣ ବିରିୟାନୀ କିଛି ଏମିତି ସ୍ପେସିଫିକ୍ ଜାଗା ଅଛି ଯୋଉଟାକି ଅଧିକ ପସନ୍ଦ?
ହଁ ମତେ ଖାସ୍ କରି ତ ମୋର ଜଣେ ବନ୍ଧୁ ଅଛନ୍ତି ତାଙ୍କ ଅ ମା ଯିଏ ଅଛନ୍ତି ସିଏ ବହୁତି ହି ଭଲ ବିରିୟାନୀ ବନାନ୍ତି ମୁଁ ଥରେ ତାଙ୍କ ଜନ୍ମ ଦିନରେ ଯାଇଥିଲି ଘରକୁ ଖାଇବା ପାଇଁକି ତ ସେବେଠୁ ମତେ ତାଙ୍କ ବିରିୟାନୀ ବହୁତି ହି ଭଲ ଲାଗେ ବହୁତ।
ଆଚ୍ଛା ଆପଣଙ୍କୁ ବିରିୟାନୀ ବନେଇ ଆସେନି?
ହଁ ମତେ ଆସେ ମୁଁ ଥରେ କେବଳ ଚେଷ୍ଟା କରିଥିଲି ଟିକେ ଏତେ ଭଲ ଲାଗୁନଥିଲା ତାର ଯୋଉ ଅତର ଥାଏ ବିରିୟାନୀର ସେଟା ଟିକେ ଅଧିକ ପଡିଯାଇଥିଲା ତ ଖାଇ ହେଉନଥିଲା ବିଲକୁଲ ତ ସେଥିପାଇଁ କି ମୁଁ ଆଉ ଥରେ ଚେଷ୍ଟା କରିବି ଏଣ୍ଡ୍ ଚେଷ୍ଟା କରିବି ଭଲ ହଉ ଯେମିତି ଖାଇହବ ଆଉ
ଆଚ୍ଛା ଯାହା ହଉ ଆପଣ ଖାଇବା ଯୋଗ୍ୟ ଖାଦ୍ୟ ବନାନ୍ତୁ ଏମିତି ଖାଦ୍ୟ ବନାନ୍ତୁନି, କାହିଁକିନା ଲୋକଙ୍କ ଜୀବ ଜୀବନ ପ୍ରତି ଭୟ ଅଛି।
ଆଜ୍ଞା ଆଜ୍ଞା।
ଆଚ୍ଛା ଆପଣ କହିପାରିବେ ଆପଣ କେମିତି କଣ ବନେଇଥିଲେ ଟିକେ କହିଲେ ମୁଁ ବି ଟିକେ ଏକ୍ସପେରିମେଣ୍ଟ କରନ୍ତି।
ଆ କିଛି ନାହିଁ ଆ ବାସ୍ ଚିକେନ୍ କୁ ଦହି, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ବିରିୟାନୀ ମସଲା ଟିକେ ଆଉ ଅଦା ରସୁଣ ପେଷ୍ଟ ଆଉ ସେଥିରେ ଟିକେ ପୁଦିନା ପତ୍ର ପକେଇକି ତାକୁ ଭଲସେ ମ୍ୟାରିନେଟ୍ କରିକି ରଖିଦେଲି। ଆର୍ ଘଣ୍ଟେ ଣ୍ଟେ ଅଧଘଣ୍ଟା ଘଣ୍ଟେ ଯେତେ ଅଧିକ ଟାଇମ୍ ଅଧିକ ସମୟ ମ୍ୟାରିନେଟ୍ କରିକି ରଖ ରଖିବେ ତାର ଫ୍ଲେଭରଟା ତାର ସ୍ଵାଦଟା ଆହୁରି ଆହୁରି ବଢିବ। ତ ସେଥିପାଇଁକା ଆ ମୁଁ ତାକୁ ଘଣ୍ଟେ ମ୍ୟାରିନେଟ୍ କରି ରଖିଥିଲି ତାପରେ ଚାଉଳକୁ ଚାଉଳରେ ଗୋଟା ମସଲା ଡାଲଚିନି ଅଳେଇଚ ଆଉ ଯାୟତ୍ରୀ ଏଗୁଡା ପକେଇକି ଅ ଭାତ ଟିକେ ଫୁଟେଇ ଦେଇଥିଲି ଚାଉଳ ତ ସେ ତାପରେ ସତୁରିୀ ପ୍ରତିଶତ ହେଲା ପରେ ମୁଁ ତାକୁ କାଢି ଦେଇଥିଲି। ତାପରେ ଚିକେନ୍ କୁ ଭଲସେ କଷିକି ସିଏ ବି ତ ଅଶୀ ପ୍ରଶିଶତ ହେଲା ପରେ ମୁଁ ତାକୁ କାଢି ଦେଇଥିଲି, ତାପରେ ତାକୁ ଗୋଟେ ଗୋଟେ ଗୋଟେ ପରସ୍ତ ଉପରେ ରେ ଭାତ ଗୋଟେ ପରସ୍ତ ତାପରେ ଚିକେନ ଗୋଟେ ପରସ୍ତ ଦେଇକି ଉ ପରେ ଧଣିଆ ପତ୍ର କଞ୍ଚା ଲଙ୍କା ଟିକେ ଏ କେଶର ର ଅ କ୍ଷୀରରେ ପକେଇକି ଟିକେ କଲର ଆସିବା ପାଇଁ କି ପକେଇକି ବନେଇଥିଲି ଆଉ।
ଆଚା ବଢିଆ ତ ଆପଣ ଯେମତି କହିଲେ ମତେ ଲାଗୁଚି ଆପଣ ବହୁତ ଭଲ ରାନ୍ଧନ୍ତି, ଆଉ ମୁଁ ଜଣିବିଥିଲି କିପଣ ବଢିଆଢିଆ ରୋଷେଇ ଇ ପାରନ୍ତି, କେବେ ଖାଇନି ଆପଣ କେବେ ବନେଇକି ଦଉନାହାନ୍ତି ଖାଇବାକୁ?
ହଁ ହଁ ମୁଁ ବନେଇକିକ କ ଯେବେ ବନେଇବି ଭଲ ଜିନିଷ ତ ମୁଁ ଆପଣଙ୍କୁ ନିହା ହାତି ଭାବରେ ଡାକିବି।
ଏମିତି ବନେଇବେ କି ଯେମିତିକି ଖାଇକି ମତେ ଡାକ୍ତରଖାନା ପରେ ଯିବାକୁ ନ ପଡ଼ିବ।
ନା ନା ମୁଁ ପୁରା ଭଲ ସେ ଖାଇବାକୁ ବନେଇବି ଆପଣଙ୍କୁ ବହୁତ ଭଲ ଲାଗିବ ବି।
ଆଚ୍ଛା ତାହେଲେ ତ ବହୁତ ଭଲ କଥା ତାହେଲେ ଏବେ କେବେ ଯଦି ଯିବି ଆପଣଙ୍କୁ କହିବେ ଆପଣ ଥରେ ବନେଇକି ଆଣିବେ। ଆଉ ଆପଣ ଜାଣିଚନ୍ତି? କେବେ ଗୋଟେ ପୁରୀ ଯିବାକୁ ବୋଲି ଭାବୁଥିଲି କାହିକିନା ଏବେ ତ ରଥଯାତ୍ରା ଆସୁଚି ଆଗକୁ ମୁଁ ଯାଇନି ବହୁତ ବର୍ଷ ହେଲା ରଥଯାତ୍ରା ପୁରୀ ରେ, ଆପଣ କେବେ ରଥଯାତ୍ରା ପୁରୀ ଯାଇଚନ୍ତି?
ହଁ ମୁଁ ଏ ତିନି ଚାରି ଥର ଯାଇଥିଲି ପୁରୀ କିନ୍ତୁ ସେ ସବୁବେଳେ ଏମତି ଅ ପରିବ ରସ ହିଁ ଯାଏ ବାବା ନେଇକି ଯାଆନ୍ତି ତ ମୁଁ ଏମତି ଦିନ ବେଳା ଯାଏ। ନି, ଆମେ ରାତିରେ ଯାଉ ବାରଟା ଗୋଟେ ଆଡିକି। ବାହାରିଲି କାରଣ ରାତି ସମୟରେ ଟିକେ ଅଧିକ ଗହଳି ନଥାଏ ଯେହେତୁ ଆମେ ରାତି ସମୟରେ ହିଁ ଯିବା ପାଇଁ କି ସବୁବେଳେ ଚେଷ୍ଟା କରୁ।
ହୁଁ ସେଇଟ ସତ କଥା, କ ରାତି ସମୟ ଜମ ଗହଳିଥାଏ, ମୁଁ ବି ରାତି ବେଳେ ଯାଇଥିଲି ଥରେ କଣ ହେଇଛି ନା, ରାତି ବେଳେ ଯାଇଥିଲି, କିନ୍ତୁ ମୋ ଗାଡି ଏଇଟା ଅଧା ରାସ୍ତାରେ ଟାୟାର ପଙ୍କଚର ହେଇଯାଇଥିଲା ତାପରେ ମତେ ବହୁତ ସମୟ ଠେଲି ଠେଲି ଯିବାକୁ ପଡିଥିଲା, ଜାଣିଥିବେ କି ଏନ୍ଏଚ ରେ ବି ତ ଜଲ୍ଦି କୌଣସି ମେକାନିକ ମିଳିନଥାଏ।
ଆଜ୍ଞା, ତ ମୁଁ ରାତି ସମୟରେ ମିଳିବିନି ବି
ସେଥିପାଇଁ ମୁଁ ଏବେ ନେକ୍ସଟ ଏବେ ଯାଇଥିଲି, କାର୍ ନେଇକି ଯାଇଥିଲି, ଆମକୁ କିଛି ଅସୁବିଧା ହେଇନଥିଲା, ଆପଣ କେମିତି ଯାଆନ୍ତି?
ଆମେ ତ ଅଧିକ ଆମର ଯେତେବେଳେ ଆମର ଯେହେତୁ ଯୌଥ ପରିବାର ଆମେ ଅଧିକ ଲୋକ ଯିବା ସମୟରେ, ଆମେ କାର ନେଇକି ଯାଉ। ଆଉ କାର ହେଇକି ଗଲା ବେଳେ ବି ବହୁତ ସମୟ ଲାଗେ, ଯେହେତୁ ରଥଯାତ୍ରା ଯାତ୍ରା ସମୟ, ସମସ୍ତେ ବି ଆଜିକାଲି ରାତି ବେଳା ହିଁ ଯାଉଛନ୍ତି ତ ବହୁତ ଟାଇମ ଲାଗେ, ବହୁତ ସମୟ ଲାଗେ, ବହୁତ ଭିଡ ହେଇଯାଏ ପୁରା ରାସ୍ତାରେ। ଟ୍ରାଫିକ ହେଇଯାଏ, ତ ଏବେ କିନ୍ତୁ ଏଇ ଦିବର୍ଷ ହବ ଆମେ କେବଳ ମୋ ବାପା ମୋ ଭଉଣୀ, ମୋ ବଡ ଭଉଣୀ, ଆଉ ମୁଁ ଏ ସ୍କୁଟିରେ ଯାଉ।
ହ ଚାହା ତ ବହୁତ ଭଲ କଥା, କାହିଁକିନା କହିବାକୁ ଗଲେ ସ୍କୁଟିର ଯଏ ବି ଭଲ ବହୁତ ଜଲ୍ଦି ଆଉ ଖୋଲା ପବନ ବି ଯାଇପାରିବେ, କିନ୍ତୁ କାର୍ ଗଲେ ମଧ୍ୟ ସୁବିଧା ରହିବ, କିଛି ଅସୁବିଧା ଡର ନଥିବ। କାେଲେ ତମେ ଏକ୍ସଟ୍ରା ଜିନିଷ ବି ନେଇପାରିବ ଯଦ କି ଅସୁବିଧା ହେଲେ।
ଏଇ କାରରେ ଗଲେ ଆମର ମୋ ଜେଜେବାପା, ଜେଜେମା ହେଲେ ଆମେ କାର ନେଇକି ଯାଉ, ନହେଲେ ଆମେ ସ୍କୁଟିରେ ହିଁ ଆମେ ଯାଉ ରଥଯାତ୍ରା।
ମୁଁ ତ ମୋ ଭାଇ ସହିତ ଏବେ କେବେ ଯାଇଥିଲି ପୁରୀ ଆମେ ଯାଇଥିଲୁ, ମୋର ଭାଇ ର ହିଁ ମଁ ଯାଇଥିଲି। କାରେୁ
ଆଜ୍ଞା।
ରେ ଟିକେ ଚାକିରି ଲାଗିଯାଇଛି, ଆପଣ ଏମିତି କେବେ ଯ ଯାଇଛନ୍ତି କୁଆଡେ ବାହାରକୁ ବୁଲିବାକୁ। ଗୁ
ହଁ ବାହାରକୁ ତ ଏବେ ଏଇ ବର୍ଷ ହିଁ ଯାଇଥିଲି।
ଓହୋ, ଆପଣ କୁଆଡେ ଯାଇଥିଲେ?
ଅ ମେଘାଳୟ ଯାଇଥିଲି।
ତା ତ ବହୁତ ବଢିଆ ଜାଗା, ମୁଁ ଏବେ ହିଁ ଯାଇଥିଲି ବାହାରୁ ଯାଇନି, ମୁଁ ଏଥର ଏକଲା ସତ ସୋଲୋ ଟ୍ରପ୍ ଯାଇଥିଲ ସୋଲୋ ଟ୍ରପ ତ ନୁହ, ଦୁଇଟା ସାଙ୍ଗ ମଧ୍ୟ ଥିଲେ ବଟ ଏମିତି ଘର ଲୋକ ସହିତ ନୁହଁ ଏକଲା ଯାଇଥିଲ ମ ମଞ୍ଜରିୀ ଯାଇଥିଲି, ବହୁତ ବଢ଼ିଆ ହେଇଥିଲା।
ଆଜ୍ଞା ନାଇଁ ମୁଁ ଯାଇନି ତ ବଟ ମୁଁ ଶୁନିଛି, ତ ହି ଭଲ ଜାଗା, ମୁଁ ଫଟୋ ବି ଦେଖିଛି, ମୋ ସାଙ୍ଗ ମାନେ ବି ଯାଇଛନ୍ତି ପିକନିକ ପାଇଁ ଯାଇଛନ୍ତି ମୁଁ ବି ଦେଖିଛି ବହୁତ ଭଲ ଜାଗା, ମୋର ବି ବହୁତ ଚାଲିଛି ସେଠିକି ଯିବା ପାଇଁ, କି କହେ କିନ୍ତୁ ସେମିତି ଦେଖାଯାଉ, କେବେ ଯଦି ମୋ ଧ ମିଳିଲା ତ ମୁଁ ନିହାତି ଭାବରେ ଚେଷ୍ଟା କରିବି ଯିବା ପାଇଁ।
ହୁଁ ଆପଣ ନଜ ନିହାତି ଭାବେ ମହାନ୍ଦେରୀ ଯିବେ ମନ୍ଦେର ପାଖେ ଜିିରାଲ ମଧ୍ୟ ଅଛି ଗୋଟେ ବହୁତ ବଢ଼ିଆ ବୌଦ୍ଧ ସ୍ତୂପ। ବହୁତ ହିଁ ସୁନ୍ଦର ଜାଗା ଆପଣ ଯଦି କେବେ ଯିବେ ତାହେଲେ ନିଶ୍ଚିତ ଯିବେ ବୁଲିବାକୁ। ଆଉ ମହେନ୍ଦଗିରିରେ କ କହିଗଲେ ସେଉ ଜଗନ୍ନାଥ ମନ୍ଦିରଟି ଉପରେ ଅଛିି ଟିକେ ଅଧିକ ଚାଲିବାକୁ ପଡ଼ିବ କିନ୍ତୁ ବହୁତ ଭଲ ଦର୍ଶନ। ମିଳେ ସେଇଟା ଆଗେ।
ଆଜ୍ଞା ଆଛା।
ହ ତ ଆପଣ କେବେ ଗୋଟେ ଯାଆନ୍ତ ବୁଲିବାକୁ ଆଉ ମୋତେ ଆପଣ କହିବେ ଥରେ ରୋଷେଇ କରିକି ବିରିୟାନୀ ବନେଇବେ, ଯେଉଁଟା କି ମୁଁ ଖାଇ ଏମିତି ନ କି ଖାଇକି ପୁଣି ଡାକ୍ତରଖାନା ମତେ ଯିବାକୁ ପଡିବ।
ନା ନା ଆପଣ ଡାକ୍ତରଖାନା ଯିବାକୁ ପଡିବନି, ମୁଁ ବହୁତ ଭଲସେ ପୁରା ଅ ସଫାସତୁରା, ପରିଷ୍କାର କରିକି ହିଁ ବନିକି ଆପଣଙ୍କୁ ଖାଇବାକୁ ଡାକିବି।
ଠିକ୍ ଅଛି ତାହେଲେ ମୁଁ କେବେଗୋଟେ ଆପଣଙ୍କୁ କହିବି ଆପଣ ବନେଇବେ ହଉ ମୁଁ ଏବେ ରଖୁଚି ଆଉ ଯେବେ ଫ୍ରି ହେବି ଆପଣ କହିବି କଲ୍ କରିବି ଆଉ।
ଆଜ୍ଞା ଆଜ୍ଞା।